କଣ କରୁଛ ଶୁଭା ହୋଉନି କିଛି ଅଧା କଥା।
ନେଟୱାର୍କ ପ୍ରୋବ୍ଲେମ୍।
ହଁ ସେଇ ତ ନେଟୱାର୍କ ପ୍ରୋବ୍ଲେମ ବର୍ଷା ଉଠେଇଲାଣି ବର୍ଷା ହୋଉନି। ଖାଲି ଘଡ଼ ଘଡ ଘଡ଼ ଘଡ଼ ହୋଉଛି।
ବର୍ଷା ହେବାର ନାହିଁ ଖାଲି ଉଠଉଛି। ସେମ୍
ଘର ଆଗରେ ଗୋଟେ ଥିଲା ଗୋଟେ କାଜୁ ଗଛଟେ ବଡ କାଜୁ ଗଛଟେ ଅଛି। ହେଟା ସେଠି ଗୋଟେ ଗୋଟେ। କୁଆଡୁ କଣ ଗୋଟେ ଏଣ୍ଡୁଅ ପଳେଇଆସିଛି ଯେ ପୋହଳା ଏଣ୍ଡୁଅ କୁହନ୍ତିନି ରଙ୍ଗ ଚେଞ୍ଜ କରନ୍ତି।
ଅ ହଁ।
ସେଇଟା ପୁରା ପାଟି ଖୋଲିକି ପୁରା ଜୋରରେ ନିଶ୍ଵାସ ନେଇକି ଯାଉଥିଲା ଯେ ପୁରା ଧୀରେ ଧୀରେ। ଡାଇନସର ଭଳିଆ ଚାଲୁଥିଲା ମୁଁ ତାକୁ ଭିଡିଓ କରିକି ରଖିଦେଇଛି। ପୁଅ ଉଠେଇଲେ ଦେଖିକି। ପୁରା କଲର ଚେଞ୍ଜ କରିଦଉଛି ସାଙ୍ଗେ ସାଙ୍ଗେ ପୁରା ଥିଲା ପୁରା ଗ୍ରୀନ୍ ପୁଣି ସାଙ୍ଗେ ସାଙ୍ଗେ କୋ ଟିକେ ଟିକେ ବ୍ଲାକ୍ ହେଇ ଆସିଲା ଫିକା ଫିକା ଗ୍ରୀନ୍ ହେଇ ଆସିଲା। ପଳେଇଲା ଏଟା କୁଆଡେ ଭିତର ଆଡେ ପଳେଇଲା।
କଲର ଫ୍ରେଣ୍ଡ ପୋଟା ଆଉ।
ହୁଁ ମୁଁ ତ ଭାବିଥିଲି ରଜରେ ଯିବି ବୋଲି ଗାଁକୁ ଯେ ଏ ବାବା ଦେହ ଭଲ ରହିଲାନି ମୋ ପୁଅ ଦେହ ଭଲ ରହିଲାନି ଆଉ ଯାଇ ପାରିଲିନି।
ଭଲ ହେଇଥାନ୍ତା ଆସିଥିଲେ।
ହଁ ବା ମୁଁ ତ ଯାଇପାରିନି ଭାରି ଇଚ୍ଛା ଥିଲା କଣ କରିବି ଏ ଲୋକ ଟା ଖାଇବା ପିବା ହଇରାଣ ହେବେ। ସେମାନେ କଣ ମୋ ଯା ମୋ ମାଉ ଶାଶୁ ସେ ତାଙ୍କର ଉଁ ଜାଇତାଇକା କରିକି ସବୁ ଖାଇ ଦଉଛ ଜଣେ ଇଏ ଏମିତି ଖାଇବେନି।
ତେଣୁ।
ଆଉ ଲୋକଟେ ରଜ ଟାରେ ଏ ସେମାନେ ହସ ଖୁସି ଫୁଲେଇକି ବସିଥିବେ ପୁଅ ଟା ଥିଲେ ତାଙ୍କର ଭଲ। ଖୁସି ବାସି ତାଙ୍କର ଭଲ। ଆଉ ଏମିତିରେ ତ ଦେହ ବି ଭଲ ନଥିଲା ଆଉ ଇଚ୍ଛା ହେଲାନି ଯିବା ପାଇଁ।
ତୁ ଏନା ଗାଁକୁ ଆଉ ଆସିନୁ
ମୁଁ ନା ଆଉ ଯିବିନି ଏବେ ଯାଇଥିଲି ପନ୍ଦର ଦିନ ହେଇଛି ଯାଇଥିଲି ଅଠର ଉଣେଇଶି ଦିନ ହେଲାଣି। ଏକ ତାରିଖ ତ ଆଇଲି ମୋ ଅନୀଭର୍ଷରି ଦିନ ମୁଁ ଆସିଲି ଏକ୍ ରେ। ଆଜି କେତେ ତାରିଖ ହେଲାଣି? ଆସି ଉଣେଇଶ ଦିନି ହେଲାଣି ଆସିଛି। ଆଉ ଏନା କିଏ ଯିବ ଭାବୁଛି ପୁଅର ପ୍ଲେ ସ୍କୁଲ୍ ରେ ଆଡ୍ମିସନ କରିବୁ ନା ନାଇଁ ଯେ କରିବୁ ନା ନାଇଁ ଭାବୁଛୁ।
କଣ କହୁଥିଲୁ ଶିଶୁନ୍ଦିର ପଢ଼େଇବୁ
ଶିଶୁ ମନ୍ଦିରରେ ପଢେଇବେ ଏବେ ନେବେନି ସାଢ଼େ ଚାରି ବର୍ଷ ରେ ନେବେ। ମୁଁ କହିଲି ଚାରି ବର୍ଷ ତ ତିନି ବର୍ଷ ଚାଲିଛି। ଚାରି ବର୍ଷ ତିନି ବର୍ଷ ତ ଚାଲିଛି ଚାଆରି ପୁରି ଯାଉ ଚାରି ପୁରି ଯାଇଗଲେ ଛାଡିବ ଛୁଆ କଣ ଜାଣି ଛି ଅଜ୍ଞାନ ଛୁଆ ସ୍କୁଲରେ ପ୍ଲେ ସ୍କୁଲରେ ଆଜିକାଲି ଦୁଷ୍ଟ ଛୁଆ। ଠେଲା ପେଲା କରିବେ ମାଡ ଗୋଳ ହ ଏତ ଚଗଲା ଛୁ
ହଁ ତୁ ଏଇନା ଯୋଉ କହୁଛୁ ପ୍ଲେ ସ୍କୁଲ୍ରରେ ଛାଡ଼ିବୁ ପୁଣି ତାକୁ ଆଣିକି କଣ ଶିଶୁ ମନ୍ଦିର ପଢ଼େଇବୁ
ସେ ଏଇ ବା ତା ଆମ ଘରେ ଶାଶୁହେରିକା କହୁଛନ୍ତି।
ଜମା ଛାଡ୍ ନି
ହଁ ସେୟା କହିଲି ମୁଁ ଯଉଠି ଛଡିବୁ ଗୋଟେ ପ୍ଲେ ସ୍କୁଲ୍ ରୁ ପୁଣି ଦି ବର୍ଷ
ତାକୁ ତୁ କହୁଛୁ ଶିଶୁ ମନ୍ଦିର ତୁ ଯେମିତି ଦେଖିପାରୁଥୁବୁ ସେଇ ଇଏରେ ତୁ ପଢା ହେଲା
ସେଇ ଇଏରେ ପା ନାଇଁ ସିସୁ ଶିଶୁ ମନ୍ଦିରରେ ପଢି଼ବେ ଏରା ଏଇ ଚଗଲା ଫଗଲା ହଉଛନ୍ତି ବୋଲି କହୁଛନ୍ତି ପ୍ଲେ ସ୍କୁଲ୍ ରେ ଦି ବର୍ଷ ପାଇଁ ଛାଡ଼଼ିବେ।
ଏଇନା ପଇସା ଖର୍ଚ୍ଚ ଅଯଥା ନା ନାଇଁ। ଘରେ ରହେ କଣ ହଉଛି କି ଏମିତି କଣ ହେଠି ଏଁ ଶାନ୍ତ ହେଇଯିବ।
ଆଉ କହିଲି ନା ସେ ସ୍କୁଲ ଫୁଲ ଥାଉ। ଘରେ ପଛେ ଘଣ୍ଟେ ଘଣ୍ଟେ ଦେଖିଦେବି ୱା ଟୁ କହିଦଉଛି ଟେନ୍ ପର୍ଯ୍ୟନ୍ତ। ଏବି ସିଡିଡି ଗୋଟେ ଗୋଟେ କହୁଛି ଛୋଟ ଛୁଆ ଗୋଟେ ଗୋଟେ କୋଉଠି ଛାଡ଼ି ଛୁଡ଼ି ଦଉଛି ବଡି ପାର୍ଟସ୍ ସବୁ ପୁଅକୁ ପଚାରିଲେ କହୁଛି ଆଉ ଛୋଟ ଛୁଆ ଛୁଆ ଉଁ ଧୀରେ ଧୀରେ ବୟସ ହେଲେ ପଢି଼ବେ ଆଜିଠୁ ପ ସ୍କୁଲ୍ ରେ ଛାଡିବୁ ଏଇନା ଆଠ ହଜାର ଖାଲି ଖର୍ଚ ତାଙ୍କ ଫିସ୍ ନେବଅ ଛଅ ହଜାରେ ପାଆଂଶହ।
ଖାଲଟାରେ ସେଇ ପଇସା ରଖିଥା ତାକୁ ପାଠ ପଢ଼େଇବୁ।
ତାଙ୍କ ବୁଟ୍ ତାଆ ଡ୍ରେସେ ତା ବ୍ୟାଗ୍ ବହି ଖାତା ମିଶିକି ଆଠ ନଅ ଭଳିଆ ଖର୍ଚ୍ଚ ହବ ଦେଇ ପାରିଲେ ହବ ନା ପୁଣି ମା ଗୋଟେ ମାସକୁ ସାତଶହ ନା ଆଠଶହ।
ଜମା ଦବୁନି ସେ କାମ କଣ ମନା କରୁଛି ତୋତେ
ନା ମୁଁ ମନା କରିଦେଇଛି।
କାହା ବୁଧିରେ କରିବୁ ମାନେ ହଇରାଣ ହେଇଜିଉ
ନା ମୁଁ ମନା କରିଛି ଯାହା ବା ବି ମନା କଲେ ଗଲେ ଆମର ଠିକ ନାଇଁ ଆମେ ପୁଅ ନା ଲେଖେବୁ ତମ ବଡର ଲେଖା। ତାକୁ ମଣିଷ ତ ଘରେ ଅଛନ୍ତି ଦେଖି ପାରୁନାହାନ୍ତି ପ୍ଲେ ସ୍କୁଲରେ ଛାଡିବେ ଏନା ଏତେ ଟଙ୍କା ଦେଇକି।
ପାଉଛୁ ମୋ ଏରା ତୋର ଯେଉଟା ତୁ ପାରିବୁ ତୁ ସେଇଟା କରିବୁନା କାହା କଥାରେ କଣ ପାଉଛୁ? ତତେ କେଉଁଟା ସୁଇଟେବୁ୍ଲ ଲାଗୁଚି ତୁ ସେଇଟା ମତେ କହ।
ତ ବାବା ଦେହ ବି ଭଲ ନାହିଁ। ଖୋଲ ଡରିଚନି କି କଣ ଏଠି ଯୋଉ ଗୋଟେ ପାହାଡ ଅଛି ଖୁଣ୍ଟୁଣିଆ ପାହାଡ। ସେ ପାହାଡ଼ଟା ତଳେ ସବୁ ଲୋକ ଘର କରିକି ରହିଛନ୍ତି ଯେ ଏଠି ସବୁ ମରା ଖୁଣି ଟା। ଲୋକ ପୋକ ମରିିବଲେ ହେଠି ପୋଡାପୋଡି କରନ୍ତି ସେ ଯାଇଥିଲେ ଜଣେ ଉଁ ବ୍ୟବହାର ଗୋଟେ ଦବା ପାଇଁ ଜଣେ ମରି ଯାଇଥିଲେ ଯେ ତାଙ୍କ ଘରକୁ ବ୍ୟବହାର ଦେବା ପାଇଁ ଯାଇଥିଲେ। ମତେ ଡରିଛନ୍ତି କି କଣ କାଲିଠୁ ଜର ଭଲ ଲାଗୁନି ଆଖି ମୁୁହଁ ପୁରା ଅବାଗିଆ ଦେଖା ଯାଉଛି।
ଧାଡ଼ି ଦେଉନୁ ତମର କିଏ ଥିବେ ସେ ପାଖାପାଖି
ଭାଇ ମନ୍ଦିରରେ ଝାଡା ହଉଛି ସେ ଯାଇକି ଧୂପ ଟାଇମରେ
ଆଉ ସନ୍ଧ୍ୟାବେଳେ ସେ ରହିଲେ ତାକୁ କହିବୁ ନେଇଯିବେ। ଝାଡ଼ି ଦେଇକି ଆସିବେ?
ହଁ ପା କେମିତି କିଲ ଗଲା ସିଏ।
ସେ ଯେଉଁ ମାଟି ରାସ୍ତାଟା ନାହିଁ ଶାମଳ ବାଟରେ ଗଲାବେଳକୁ
ହଁ।
ସେଇ ରାସ୍ତା ପଟେ ସେ ଯାଇକି ସେ ଯେଉ ବର ଅଛ
ହଁ ଏଇ ଯୋଉ ଜଙ୍ଗଲ ରାସ୍ତା।
ଜଙ୍ଗଲର ରାସ୍ତା ସେ ଯେଉଁ ବରଗଛଟା ପଡ଼ିବ ବରଗଛ ଉପରକୁ ରାସ୍ତା ନୁଏକି ଚଢ଼ିକି ଯିବ ଯଉ
ହଁ।
ଧନିଆର ତାର ଯାଉଥିଲେ ଫଗୁଆ ପୁଅ ଯେଉଁ ଧନିଆ।
ହଁ ହଁ ହଁ।
ତାର ତାର ଦି ଜଣ ଜାଙ୍କ ସାଙ୍ଗ ହେଇକି ଯାଉଥିଲେ। ଆଉ ସେ ଧନିଆ ପଳେଇଛି ଆ ହୁଆ ଇଏ ରହିଗଲା ପଛୁଆ ଆଉ। ପଛୁଆ ରଇଗଲା ଯାଉ ଥିଲା ଆଉ ଉଁ ଗୋଟେ ଏ ଯେଉଁ ରୋଡ଼ ଗୁରା ମଝିରେ ଦେଖୁନୁ ବାରର୍କଡ଼ ଭଳିଆ ଗୋଟେ ଭଳିଆ ଦେଇନା ନ୍ତି ଆଉ ସେ ସେଇଟା ଦେଇକି ଆରପଟକୁ ଯାଉଥିଲା ସ୍ପିଡ଼ରେ ଗାଡ଼ିଟା ପଳେଇ ଆସିଥିଲା।
ଏ ମାଲୋ।
ଗୋଡ଼ ହାତ କିଛି କୁଆଡ଼େ ଖଣ୍ଡି ହେଇନି ଖାଲି ମୁଣ୍ଡଟା ମାଡ଼ ହେଇଛି ମୁଁ ଗୁରା ଛେତେଲା ହେଇଗଲା।
ପିଙ୍କୁ ନାର କଣ ମୁଣ୍ଡ ଫୁଣ୍ଡ ମା ଖାଲି ମୁଣ୍ଡ ଟା ମାଡ଼ ହେଇଥିଲା କନମୂଳିଟା ନହେଲେ ପିଙ୍କୁ ନାର କୋଉଠି ଖଣ୍ଡିଆ ଖାଁବେର ଟିକେ ହେଇଛି ଭଗବାନେ।
ସେଇ ବାଟି ତ ଜୀବନ ଗଲା ଆଉ।
ଏରା ଭାରି ବାପା କହୁଥିଲେ ମ
ପୋତି ଦେଲେ ତ ତାକୁ କାଲି ଚାରିଟା ବେଳକୁ ଆଣିକି କଲେ। ସେୟା
ପଡ଼ିଲେନି?
ହୁଁ। ପୋଡିଲେନି। ତାର କହିଲା କାଇ ପୋଡିବୁ ଏରା ଇଏ କରିଦେବୁ ବହୁତ ଲୋକ ସାହାଯ୍ୟ କରିଛନ୍ତି ପଇସା ପତର। କାମ ଉଠେଇ ଦେବେ।
ହଁ। ନାଇଁ ଆଉ ଗୋଟେ ଯୋଉ ହଁ ଏଇନା ତା କଥା କ କହୁଥିଲୁ ଗୋଟେ ତା ନା କଣ? ତା ସାଙ୍ଗେ ଯାଉଥିଲା ତା ଭାଇ ଟାକୁ ଦେଖୁନ ମାରି ଦେଲେନି।
ମନୁଆ ମନୁଆକୁ ସେ ବାବିନା ବାଡ଼େଇ ବାଡ଼େଇ ମାରଥିଲା।
ତା ବଡ ଭାଇ ଟା ମନ ବା ଟା। ମନ ବାଡେଇକି ମାରିଦେଲା ବା।
ମଦ ପିଉଥିଲା ବୋଲି ମାଡ଼ ଗଳ ପାଟିତୁଣ୍ଡ ବାଡ଼େଇକି ମାରିଦେଲା।
ଗାଡି ଯେ କିଣିଥିଲା ଲୋ ନୂଆ ଗାଡିରେ କିସ୍ତି ଦଉଥିଲା ସେ କେତେବେଳେ ଦଉଥିଲା ଏଇରାପ ଆଜିିକାଲି ହଁ ମଝିରେ ଗୋଟେ ଟ୍ରେନ ରେ ଗଲା ଭରି।
ଟ୍ରେନରେ ମଲା କାହା ପୁଅ ଗୋଟେ ରାଗି ଯାଇକି ଶୋଇ ପହିଲା ଏରା ସବୁ ମରୁଚନ୍ତି ଟୋକାଉରା।
ତମର ଯୋଉ ଗାଡି ଚଲା ଏ ଯୋଉ ରଞ୍ଜନ ଯିଏ ସେଟା ବି ମରି ଗଲା।
ରଞ୍ଜନ ଆମର କଣ ଚଲାଉଥିଲା କି? ମୋ ଦାଦାଙ୍କର ଚଲାଉଥିଲା। ତାଙ୍କରତ ହୁଁ ହୁଁ ହଁ ରିନା ମୁଁ ଜାଣିଛି। ହଁ ରୀନା ସମୀପା ରଞ୍ଜନ ମୁଁ ଜାଣିନି।
ହଁ ମୋ ଛାତରେ ଲୁଗା ଫୁଟା ବର୍ଷା ହେଲାଣି।
ବର୍ଷା ଉଠଉ ଯିବ ହଉଥିଲା।
କଷା ଆଉ ଉଠେଇଲାଣି ଜୋରେ ଯେ ସେ ନ ପଳେଇଲେ ଅଁ ହେଠିକି ମାମୁଁ ଘରକୁ ଗଲେଣି ହେରି ଲୁଗାପୁଟା ସେମିତି ପଳେଇଛି।
କିିଏ ପଳେଇଲା ତୋ ଶାଶୁ।
ଶାଶୁ, ମାଉସୀ ଶାଶୁ। ।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
ହଁ।
କୋଉ ଦିନଠୁ?
ସେ ଯାଇଛନ୍ତି ଆସିବେ କହୁଥିଲୁ ଆଣିଥା ତ ଡିଉଟି କଲେଣି ସେ ଯୋଉ ସହନ ହସ୍ପିଟାଲ ରେ ଡିଉଟି କଲେଣି। ଲୁଗାପଡା ଉରା ତୋଳି ତୁଳା କି ଯାଇନଥାନ୍ତେ।
ତୁ ତୋଳି ଦେ ଆଉ।
ହଁ ବା ଛାତ ଉପରେ ଉପରେ ଶୁଖିଛି ମୋର ମୁଁ ତଳୁଛି ହେରା ତୋଳିବି ଏରା ତୋଳିବି। । ପୁଓଟା ଭାରି ଚକଲା ହଉଛି ଶୋଇଲା
ହୌଲୋ ତୋର ତୁଇ ଅଛିନ୍ତା।
ହଁ ସେ ଶୋଇବ ବୋଲି ଶୋଇଲା ମୋ ହେଟି ମୁଁ ବାହାରେ ଆସିକି ଟିକେ କଥା ହେଇଗଲି। ସେ ତାର ସୋଇଲେ ବାପ ପୁଅ ଉଠିବେ ତାଙ୍କର ଜେ ଦୋକାନ ଯିବେ।
ଚାଲିଛି ଏଇନା ଭଲ।
ହଁ ବା। ଗରମ ଯୋ ହଉଛି।
ହଁ ଗାଁରେ ଜମା ନେଟୱାର୍କ ରହୁନି ଲୋ।
ଗାଁ ରେ ବୋପାମା ମୋ ମୋର ଅଧା ଟାଇମ ମୋ ।
ଜିଓ ଟୋଟାଲି ନାହିଁ ମୁଁ ଶୁକ୍ରବାର ଗଲା ଦିନଠୁ ଝିଅ ନଥିଲା।
ହଁ ହଁ।
ହେଲେ ମୋର କେତେ ସରିଯାଆନ୍ତା ମୁଁ ଜାଣିଲି ଯେ ନେଟାର୍କ ରହୁନିଟା କରିହବନି କମେ କରୁ। ସୁବା ଯିବନି ଖାଚୁ ବାଛୁ ମାଛଛ ଶୁୁ କଣ କଥା ଆଉ କହୁନ ନାହିଁ।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
କାଁରେ ତ ନେଟୱଲକ ପାଇବନି ଆଉ।
ଗାଁରେ ଯେମିତି ଲାଇନ୍ କଟୁଛି ନେଟୱାର୍କ ପ୍ରୋବ୍ଲେମ୍ ଗାଁରେ ସବୁ ଖଣ୍ଡିଆ।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
ବାସନ ଫାସନ ମଜା ହେଇସାରିଲାଣି।
ସବୁ ସରିଲା ଖାଇଲେ ସେ ବାବା ଦେହଟି ଭଲ ନାହିଁ ବୋଲି ସେ ମୁଁ ଠାନଗରୁ କଣ ଭାତ ଖାଇଦେଲେ ମନା କରୁଥିଲେ। ମତେ କହି କହି ଲେମ୍ବୁ ଫେମ୍ବୁ ଟିକେ ଦେଲାଠୁ ଟିକେ ଖାଇଲେ ମୁଠିଏ ଭାତ। ଆଁ ଝାଡି ଦେଇବି ସାଙ୍ଗେ ଆସିବି। ଅଛନ୍ତି ଆଜି ଯିବେ ଚାରିଟା ପାଞ୍ଚଟାରେ ବର୍ଷା ଉଠେଇଲାଣି ସେ କ'ଣ କଲାଣି? ଖରା ବେଳୁ ଯାଆନ୍ତନି ସକାଳ ବଳେ ସେ ସବୁବେଳେ ଯେତେବେଳେ ଆସିବେ ରହିବେ। ସଳେଆ ହଡା କରିକି ରହିବେ। ହୁଁ ମନ ଶାନ୍ତି ହେଲେ ଆଙ୍ଗେ ଯିବେ।
ଝଗଡ଼ା ମେ ସେଇଠି ଗଡ଼ା କରି ଆସଛୁ।
ନାଇଁ ନାଇଁ ଏଇଠୁ ଯିବା ପାଇଁ ଝଗଡ଼ା ଯିବେନି ରହିବି ମୁଁ ଯିବିନି।
ଆଉ ରହୁନାହାନ୍ତି ଛୁଆ ପାଠା ନ ପଢନ୍ତୁ।
ଆ ରହିବେ ଯିବେ। ହଉ ଆଉ ହଉ ମୁଁ ରଖୁଛି ଆ ପଛ କରିବି ହଉ।